ଆଉ।
ହଁ ଲୋ ଦିଦି ମୁଁ ଆଡେ ଟିକେ ସେ ବାସନ ଧୁଇଲି ତ ବାସନ ଧୁଇଲି ତାପରେ ବାସ ଧୁଇସାରିକି
ବାସନ ଧୁଇଲୁ ଖାଇସାରିଲୁ କି ସାଙ୍ଗେ ସାଙ୍ଗେ ଖାଇଲୁ ବାଃ
ନାଇଁ ଦିଦି ଖାଇନି ଯେ ଏ ଯୋଉ ଧୁଆଧୁଇ କଟାକୁଟି କରୁଥିଲି ହେଇଯୋଗ।
କଣ କଣ ଖାଇଲଲୋ ସୁନ୍ଦରୀ
ଖା ଖାଇନିଲୋ ଦିଦି ଖାଇବି ଏବେ ରୁଷେଇ ସରିବ ଏବେ ଖାଇବି। ଭାତ, ଡାଲି, ଭଜା ଖାଇବି ଟିକେ ଆଉ ରାତି ଟାଇମ ଟିକେ ସେଇ ଭଜା ଏକା ରଖିଲେ ଖାଇବୁ।
ଆଉ ବାସନ ଧୁଇଚି ଧୁଇବି ବୋଲି ଧୁଇଲିି ବୋଲି କହିଲୁ ଆଉ
ସେଇନା ଏଇ ଯଉ କୁନ୍ଦୁର କଟାକଟି କରୁନଥିଲେ କି।
ଓହୋ।
ହଁ।
ଉଁ ହୁଁ। ଉଁ ଜାମ୍ବବତୀ କଣ ଝିଅ?
ମୋର ରୋଷେଇ ର ବାସ୍ନା ପାଇଲ କି ନାଇଁ?
ହୁଁ ବାସ୍ନା ତ ସେତେବେଳୁ ହଉଚି। ହିଁ ହିଁ।
ହଉ ହଉ।
ଖାଇବା। କଣ ଗୋଟେ ପଠେଇଦେତ ଫୁଲବାଣୀରୁ ଟିକେମୁଢି ମିସ୍ଚର ଗୁଳା ଖାଇବା ତୁଆଣେ ଯାସ୍ ଯିବୁନା। ନାଇଁ ନାଇଁ ସେଟା ଆଣେନା। ମେବି ହନି ଚଣେକା ଖାଇ ଖାଇ ସରେଇବ।
କଣ।
ହୁଁ ପଛେ ଛାତି ଦୁଖଉଛି ଅଣ୍ଟା ଦୁଖଉଛି ଗ୍ୟାସ ଉଠଉଚି। ଏ ହନି ହନି। ମିକ୍ସଚର ଗୋଡେ ଆଣ ମାବୋଲି କହୁଚି ଦଶ ଟଙ୍କିଆ ମିକ୍ସଚର ନେଇଯାଇ ନେଇଯାଇ ଖାଉଚି ଯେ ମମି କହୁଚି ସେବଡ଼ ପକେଟ ମିିକ୍ସଚର ଗୋଟେ ଆଣେଦେବି ଆଣ ପଇସା ବୋଲି କହୁ ଚି ଯେପୁଣି ମନା କରୁ ଅନିତ ଜଣେ ନଖାଇବ ପଛେ ଅଣ୍ଟା ଛାତି ପେଟ ଅଁ ଆଣ୍ଠୁ ସ ସବୁ ବଥା ହଉଚି ବୋଲି କହିବ
ଏପଟେ ତ ଟିକେ ଭଲ ମିକ୍ସଚର ମିଳୁନାହିଁ ଦିଦି।
ନାଇଁହେ ଫୁଲବାଣୀ ମିକ୍ସଚର ଟୋଟାଲି ଭଲ ନାହିଁ ମତେତ କେଠାରୁ ମିଶ ମିକ୍ସଚର ପସନ୍ଦ ନାଇଁ ଖଦିରି ପୋଡ଼ ଛାଡ଼ିକିନା ଆଉ।
ହଁ ପରା ବାପି ମିକ୍ସଚର ଆଗରୁ ଭଲ ଲାଗୁଥିଲା ଏବେ ସେବାପି ମିକ୍ସଚରବି ଭଲ ଲାଗୁ
ହଁ ବାପି ମିକ୍ସଚର ଗୋଟେ ପ୍ରକାର ଲାଗୁଥିଲା ଆମେ କଲେଜ୍ ଗଲାବେଳେ। ଏବେ ଖାଇ ନହିଁ ତାବାକି ତାର। ହଁ ଏବେ ଧୀରେ ଧୀରେ ଦୋକାନ ସେରେ ସିଏ ଆଉ ଏ ସିଏ ଆଉ ଦୁକାନ ଅଧିକ ସେଲ ହେଲେ କିନା ଆଉ ସେ ଏତେ ଭଲରେ ଦବକେ
ହୁଁ।
କିନ୍ତୁ ଖଜୁରୀ ବଡ଼ା ମିକ୍ସଚର ମୁଇଁ ସାନବେଳୁ ଯେମିତି ଖାଇଛି ସେଟେଷ୍ଟ ସେମିତି ଆଗା ଅଛି।
ସେଟଷ୍ଟ ଅଛି ଦିଦି ସମସ୍ତେ କହୁଛନ୍ତି ଖଜୁରିପଡ଼ାର ମିକ୍ସଚର ଫେକ୍ଟେରି କୁ ନାଇଁଯେ ଦିଦି ସମସ୍ତେ କହୁଛନ୍ତି ଖଜୁରି ପଡ଼ାରେ ମିକ୍ସଚର ଫେ ଫେକ୍ଟେରି ଅଛି ବୋଲି କୋଉଠି ଅଛି ମିକ୍ସଚର ଫେକ୍ଟେରି।
ମିକ୍ସଚର ଫ୍ୟାକ୍ଟରି ହେନ୍ ଅଛି ଯୋଉ ଅଁ ଏଇ ସେତଳେ ବ୍ୟାଙ୍କ ଗୋଟେ ନାଇଁନ ପୁରୁଣା ବ୍ୟାଙ୍କ ଥିଲା।
କୋଉ ବ୍ୟାଙ୍କ କଥା କହୁଛ।
ଏଇ ବସ୍ଷ୍ଟାଣ୍ଡ ପଟେ ଯୋଉ ବ୍ୟାଙ୍କ ନଥିଲା ଆଗରୁ।
ହଁ ହଁ।
ଏବେ ଗୋଟେ ସେଆଗକୁ ଗୋଡ୍ରଜ୍ ଫଡ୍ରଜ୍ ବିକୁଛି ବିକୁଚି ଦେଖିଛୁ ବା
ହଁ ହଁ ଦେଖିଚି। ତମର ନେଟୱାର୍କ କଟିଗଲା ପାଉନି। ଦିଦି ନେଟୱାର୍ ପାଉନି।
ଉଁ ହୁଁ।
ଏବେ ଏବେ
ଆ ଏବେ ପାଇଲା।
ହୁଁ।
ପାଇଲା ପାଇଲା।
ପାଇଲା ପାଇଲା ଏବେ ପାଇଲା।
ହଁ ସେ ପାଖରେ ଜନସେବା କେନ୍ଦ୍ର ଗୋଟେ ଅ ଛି ଯେ ସେଟା ଦେଖା ଯାଉନି ହେଲା। ସେ ଜନସେବା କେନ୍ଦ୍ର ର ରାଇଟ୍ ସାଇଟ୍ ରେ ଗୁ ଟେ ଘର ଅଛି ସେମାନେ ମିସ୍ଚର ବନଉଚନ୍ତି, ସେଟା ମିସ୍ଚର ଫେକ୍ଟ୍ରୀ
ତାହେଲେ ଦିଦି ସେଠୁ ଆଣି କଲେନି ପଇସା ନଉଥିବେ।
ହଁ ସେଠୁ ଆଣିଗଲେ କମ ପଇସା ବି କିଏ ଆଣି ଯାଉଚି।
ହଁ ଦୋକାନରୁ ତ ଧଇକି
ଏ ମମି ଏ ମମି ନାଇଁ ତ। ମୁଁ ତ କୋଉଠି କିଛି ଆ, କିଣି ନାଇ, ମୋ କେତେ ଟଙ୍କା ନାଇଁନ? ଦଶ ଟଙ୍କା ଗୋଟେ କାଲି ରାତିରେ ନେଇନାଇ କି? ଆଜି ସକାଳେ ଦେ ନାଇଁ ନାଇଁ ମୁଇଁ ତର ପଇସାରେ ହାତ ମାରିନାଇଁ ମୋତେ କହ ନାଇଁ। ହଁ ମିସ୍ଚର ଫ୍ୟାକ୍ଟ୍ରି ରୁ ନେଇଗଲେ ପଇସା କମ ନଉଛନ୍ତି କି ଲୋ?
କେଜାଣେ କିଛି କହୁନାହିଁ ତୋର ଆଣ୍ଟି ତ, ଏ ମମି ମିସ୍ଚ ଚି ମିସ୍ଚର ଫ୍ୟାକ୍ଟ୍ରିରୁୁ ମିସ୍ଚର ଆଣିଲେ କମ ପଇସା ନଉଚନ୍ତି କି ଲୋ?
କଅ ସେ ଝିଅ ଫେ ମିସ୍ଚର ନହେଲେ କ- ସେଠୁ ଆଣିଲେ କମ ପଇସା ନିଏ।
ଉଁ, ସେ ମି -ଫୁଲବାଣୀର ଗୁଟେ ଏମତି ଇଏ ମିକ୍ଶଚର ଆସୁଛି ସାଧା ରାଗ ଏମତି ଖାଇ ମିସ୍ ସ ସେଟା ସେ ସାଧା ମିିସ୍ଚର ଭଳିଆ ଲାଗୁଚି ଖାଇଲେ କିନ୍ତୁ। ଫୁଲବାଣୀର ସେଟା ଟିକେ ଟେଷ୍ଟ ଲାଗୁଚି।
ଏ ମା ଆମେ ନିବୁନୁ ସେଇଟା ବେଶୀ ପାଗଳ।
ଟିକେ ସାଧା ମିିସ୍ଚର ଭଳିଆ ଲାଗୁ ନାହିଁ ସେଟା? ଏ ସେଟା ବଢିଆ ଲାଗୁଚି ଟମାଟୋ ଫମାଟୋ ରେ ଦୋଳିକି ଖାଇବ ବୋଲେ ଭଲ ଲାଗୁଛି ଟିକେ।
ସେଟା ନେବି ମୁଁ ପୁରା ଏତେ ପାଗଳ ହେଇକି ଖାଉଚୁ ଯେ ଦିଦି ବୁ-ସତରେ।
ସେ ଛୁଟ ଛୁଟ ଦଶ ଟଙ୍କିଆ ପକେଡ ଯାକ।
ହୁଁ, ଦଶ ଟଙ୍କିଆ ଖୁଲା ବି ଦଉଛନ୍ତି ସେମିତି ବା।
କେଇଜାଣେ ହେଟା ଜାଣିନାହିଁ ଦ-ପକେଟ୍ ଆକା ଖାଇଛି ମୁଇଁ। ସେଟା ଟିକେ ଭଲ ଲାଗୁଚି। ନହେଲେ ଆର କେଟା ଭଲ୍ ଲାଗୁନି ଅଲଗା ଯାକ। ଏ ଝିଅ କେତେ ଟାଇମ୍ ହେଇଛି ଦେଖେ? ହାଲୋ। ଏ
ତୋତେ କିଏ ମିଠା ଶିଖେଇଦବ ମିଠା ବନେଇବା ସେ ବନେଇବା ଶିଖେଇଦବ ଯଦି କିଏ
ହୁଁ, ଶିଖେଇ ଦେବି ତ
ଜାଣୁଛ କି ନାଇଁ କି?
ରସୁଳା।
ହଁ ରସଗୋଲା ଗୋଲାପଜାମୁନ ଯାହା
ସିଆଡେ ବୁଲିକି ଆଇବ
ଗାଁ କୁ ଆଇଲେ ଖରବା ଦିନେ ହେଲା
ର ରସଗୋଲା ହିଁ ବେସନ ଲଡୁ। ବେସନ ଲଡୁ ମତେ ବେଶୀ ପସ
ତନ୍ ଲଡ଼ୁ ନା ନାଇଁ ରସଗହ
ଏ ରସଗୋଲା ଗୋଟେ ପ୍ୟାକେଟ ରେ ରସଗୁଲା ଗୋଟେ ପ୍ୟାକେଟ ରେ ତିନିଟା କି ଚାରିଟା ହଉ। ବେଶୀରୁୁ ବେଶୀ ଇଏ କଲେ ପାଞ୍ଚଟା ହବ।
ଓହୋ।
କେତେ ସୁନ୍ଦରେ କାଳୀ ଗାଇ ଖାଇଛୁ।
କଣ କହୁଛନ୍ତି କେତେ ସୁନ୍ଦ
ବନେଇବା ବନେ କେତେ ସୁନ୍ଦରେ କାଲି ସେମାନଙ୍କ ଠାରେ ଯାଇକି ଆଜି ଭୋଜି ଖାଇକି ଆଇଥାଇ ତୁ ଭଲଚି କାଲି ପୁଣି ଦିନ ଯାକ ବର୍ଷା ଛାଡି ନାଇ। କେତେ ସୁନ୍ଦର ଯାଇଥାନ୍ତୁ ସେମାନଙ୍କ ସହିତ କାଲି ଆଉ ବୁଜି ଖାଇକି ଆସିଥାନ୍ତୁ କହୁଛି।
ଓ ହୋ।
ବୋଲେ ମୁଁ କାଲି ପୁଣି ତାଙ୍କଠାରେ ରହକେ କାଲି କେମିତି ବର୍ଷା ପାଞ୍ଚ ମିନିଟ ବନ୍ଦ ହେଇନାହିଁ।
ପାଞ୍ଚ ମିନ ହ ଲ ଦିଦି।
ଆଉ କାଲି ଫୁଣି ମୁଁ ଯାଇଥାନ୍ତି ୟାର ଆଇଥାଆନ୍ତି ପୁଣି।
ନାଇଁ ଲ ଏବେ ତମକୁ ବି ଖରାପ ଲାଗୁଥିବ ନା ଦିଦି କୁ ବି ଭଲ ଲାଗୁନଥିବ।
ମାନଛି ଯାଇ ଖାଇ
ଉୁଁ। ହୁଁ ବର୍ଷା କେମିତି ହଉଛି ଆଉ ଯାଇଥାନ୍ତି ତାକରୁ ଏଠୁ କେମିତି କିନା ଯାଇଥାନ୍ତି? ତାଙ୍କଠାରେ ସେ କା ବଲେ ହୁଁ। ଆଉ କେ ଏମିତି ଯାାଇ ଖାଇଥିବ କେମିତି କହୁ। ହେଲେ ବି ସେମାନେ ବାରୁନାହାଁନ୍ତି ଯେ ନିଜକୁ ଟିକେ ହେଲାଣି ବ୍ରାହ୍ମଣ ଲୋକ ଆରେ
ହୁଁ ହୁଁ।
ହୁଁ ହୁଁ ନାଇଁଗିଲ ବିନି ମୀ।
ଆଉ ସୁଭଦ୍ରା ଦିଦି ଫୋନ କରିଥିଲେ?
ନାଇଁ କଥା ହେଇନି ତା ସହିତ। ସୁବର୍ଣ ସହିତ କଥା ହେଇଥିଲି। ହୁଁ ସିଏ ଗାଁ ରେ ଅଛି ଲୋ ତାର ଭାଇ ମରିଗଲା ସାନ ଭାଇ।
ଉମା
ହୁଁ ଲୋ ପାବ
ଏମିତି ନ କେମତି ଏମିତି ଗୁଣିଆ ଫୁଣିଆ କାମ ବୋଲି କହୁଥିଲା ନହେଲେ କୂଅରେ ବେ କେବେ କେ ପାଣି ହଉଗାଲା ସେନେ ବୁଡୁତା ଗିଲ କେଡେ ବଡ ହଟା ଖଟା ପିଲା ସିଏ ଆ ପାଣି ପିଟିଲା ଟା ପୋଷ୍ଟମର୍ଟମ ହେଲେ ଜଣା ପଡିବ ନାଇଁ କି? ପୋଷ୍ଟମର୍ଟମ କରାହେଇଛି ତାର। ପଇସା ଦଆଛି ଆଠ ଲସ
ଖଁ
ପ୍ରଶ ମାସ ମୁଁ ପଚାରେ ନାଇ ମତେ ଭଲ ଭଲ ନାଗେନି କିଛି ପଚାରେ ନାଇଁ। ହଁ। ସେମାନେ ଭାଇ ଭଉଣି ଏକା।
ଓଇମା ଭାଇ ଭଉଣୀ ଏକା?
ହୁଁ ତାର ଗୋଟେ ବଡ ଦିଦି ଅଛି ଯେ ସିଏ ବାହାହେଲାଣ। ପିଲା ବାହା ହେଲାନ ସିଏ ଧରିକି ପଳେଇ ଆଇଥିଲା ସୁବର୍ଣ୍ଣା ଦିଦିର ଭାଇ ସାନଟା।
ସାନଟା ସୁବର୍ଣ୍ଣ ଦିଦିଙ୍କ ସାନଟା?
ହଁ ଏମା ତିନିଟା ହୋଇଚତି। ଗୁଟେ ସପ୍ତମ ପଢୁଛି ଟୁକି ଆର ଗୁ
ସୁବର୍ଣ୍ଣା ଦିଦିର ଭାଇ ଭାଇର ଝିଅ ମାନେ?
ହଁ ସାନ ସାନ ଭାଇ ହଁ।
ଇମା ବୁଇଲେ ସୁବର୍ଣ୍ଣା କେତେ ର ତାଙ୍କେ କେତେରୁ ଧରିକି ପଳେଇଆଇଲେ କି?
କିଏ ଜାଣି ସେ ବେଡା ପିଲା କେତେ ରୁ ଆଣିଥିଲା ଯେ। ପ୍ଲସ୍ଟୁ ଗାଇ ସେ କରୁଥିଲା ଧରିକରି ଆଇଥିଲା ସେ।
ଯେ ତାଙ୍କର ପୁଅ ଏବେ ସପ୍ତମ ପଢୁଛି ଝିଅ?
ସାନ ବଡ ଝିଅ ସପ୍ତମ ପଢୁଛି ସାନ ଟାକୁ ଦୁଇ ବର୍ଷ। ତ ହଉଛି ମଝିଆ ଟା ଯିଏ।
ଆଉ ସାନଟା ଏବେ ତା ମାସେ ହେଇଥିଲା ଜନ୍ମ ହେଇକିନା ଆଉ ତା ବାବା ମରିଗଲା ଆଉ। ପୁଅଟା। ସେ ସାନ ପିଲା ଓସ ଏତେ ସୁନ୍ଦର ଦେଖା ଯାଉଛି ତାକୁ ଦେଖିଲେ କିଏ କହିବେ ନାଇଁ ହାନ୍ତିଆ ଜଙ୍ଗଲରୁ ଆଇ ହାଇପିଲା ବୋଲି କହିବେ।
ଗୁ ଗୁରା ହେଇକିନା କେତେ ସୁନ୍ଦର ହେଇଛି ପାଞ୍ଚ ମାସର ପିଲା ବର୍ଷେ ଦୁଇ ବର୍ଷ ଛୁଆ ପିଲା ଲାଖେ ଦେଖାଯାଉଛି।
ହଉଲୋ ଦିଦି ରଖୁଛି ହାଁ ମୁଁ ଟିକେ ଖାଇବି ଖାଇ ସାରିକି
ହଁ ହଉ ଖାଇକିନା ଫୋନ୍ କରେ ହଁ ନାଇଁ ସିଏ ଖାଇ ନାଇଁ ତା ହୁଁ।
ଆଣ୍ଟି ପଠେଇ ଦଉଛନ୍ତି ଖାଇବା ସୁନ୍ଦର ସୁନ୍ଦର ଖାଇକିନା ମୁଟା ହଉଛି।
ହୁଁ ହୁଁ ସେମିତି।
ହଁ
ଟିଉସନ୍ ଯାଇଥିଲା।
ହଉ ରଖିଲି ଦିଦି ଟାଟା।
ହଁ ହଁ।